ହ୍ୟାଲ ଜୟ ଶ୍ରୀରାମ ବନ୍ଧୁ।
ହଁ। ଜୟ ଶ୍ରୀ ରାମ। କେମିତି ଅଛ?।
କେମିତି ଅଛ ତମେ?।
ମୁଁ ଏଇନା ଭୁବନେଶ୍ଵର ଆସିଚି।
ଆଉ
ତମେ କଉ ତମେ କଉଠି ଅଛ ଏଇନା।
ମୁଁ ଅଛି ବ୍ରହ୍ମପୁରରେ।
ଆଚ୍ଛା ଆଉ ଦେହପା ସବୁ ଭଲ ଅଛି?
ହଁ ହଁ ଆଉ କଣ ଖାଇଲ କି ଏବେ।
ଖାଇବା ତ ଯାହା ଦୁଇ ପହରେ ଖାଇଥିଲି ଭାତ ଚିକେନ ଡାଲି ଆଉ ପାମ୍ପଡ଼। ଆଉ ହେଲା ହଉଚି ସାଲାଟ ଏତିକ ଖାଇଥିଲି ଆଉ ତାପରେ କିଛି ଖାଇନାହିଁ। ଆଉ ଭାବୁଚି ଆଉ ଟିକେ ପରେ ଟିକେ ସନ୍ଧ୍ୟାବେଳେ ଟିକେ ମାର୍କେଟ ଆଡେ ବୁଲାବୁଲି ପାଇଁ ଯିବି ଆଉ ଯାହା ମିଳିବ ସେଇଠି ଟିକିଏ ଖାଇଖୁଆ ଦେଇକି ଟିଫିନ୍ କରିକି ଆସିବି ଆଉ।
ଆଉ କେମିତି ଦାମ ଅଛି ଭୁବନେଶ୍ଵରର ଖାଇବା ବାହାରେ? ଫାଷ୍ଟଫୁଡ୍ ଦୋକାନରେ?
ଖାଇବାର ତ ଯେମିତି ଆମ ତମେ ଯେମିତି ତମ ଘର ପାଖରେ କିମ୍ବା ଆମର ଯେଉଁ ଘର ପାଖରେ ସବୁ ଆମ ଗାଁରେ ଏକା ଯେମିତି ଯାହା ରେଟ୍ ଅଛି ତାର ସବୁର ଯେ ଯେମିତି ରେଟ୍ ଅଛି ତାଠୁ ଦଶ କୋଡ଼ିଏ ଟଙ୍କା ଏଠି ଟିକିଏ ଅଧିକା ନଉଚନ୍ତି ଆଉ।
ଓହୋ। ଆଉ ସବୁ କଣ ମିଳୁଛି ସେଇଠେ?
ଏଠି ତ ପୁଚୁକା ଗତରୁ ନେଇକି ତେଲ ଭାଜି ଗତରୁ ନେଇକି ଏଗରୋଲ ଫାଷ୍ଟଫୁଡ ଚାଓମିିନ ଯାହାବି ସବୁ ମାନେ ଅନ୍ୟାନ୍ୟ ସବୁ ଯେ ଅଧିକ ଫାଷ୍ଟଫୁଡ୍ ଆଇଟମ୍ ସବୁ ଅଛି ସବୁ କିଛି ମିଳୁଚି। ଘର ପାଖ ଅପେକ୍ଷା ଦଶ କୋଡ଼ିଏ ଟଙ୍କା ଅଧିକା ଅଛି ଆଉ ସେଇଟା ବି ନିହାତି ଅଧିକା ହବା କଥା ଯେହେତୁ ଏଇଟା ସ୍ମାର୍ଟ ସିଟି ଭିତରେ ଯାଉଛୁ ଆଉ ଆମ ଗାଁ ଗାଁ ଭିତରେ ଯାଉ ତ ସେଇଥିପାଇଁ ନିହାତି ଅଧିକା ତ ନେବା ଏମାନଙ୍କର କର୍ତ୍ତବ୍ୟ ଏଟା। ନହନେ ସେମାନେ ପେଟ ପୋଷଣ କେମିତି କରିବେ।
ଆ ହା ଠିକ କଥା ମୁଁ ବି ଯାଇଥିଲି ଆମର ବିଶାଖାପାଟଣା। ଏ ବର୍ଷ ଆମର ଇଣ୍ଟନସିପ ପାଇଁ ଷ୍ଟିଲ ପ୍ଲାଣ୍ଟ କୁ। ସେ ଠି ଖାଇବା ତ ଜାଣିଚ ଦକ୍ଷିଣ ଭାରତର ଖାଇବା ଆଉ ଆମ ଓଡିଶାର ଖାଇବା ଅଲଗା ପୁରା।
ହୁଁ।
ମୁଁ ସେଠି ଖାଇବାର ଦିନ ମାନେ ସକାଳ ସମୟରେ ମତେ ଜଳଖିଆ ମିଳୁଥିଲା ଇଡଲି କୁ ଆମର ଚଟନୀ ଆସୁଥିଲା। ମାନେ ଆମର ଚିନାବଦାମ ର ଚଟନୀ। ଆ କୋଉଦିନ ଇଡଲିକୁ ସାମ୍ବର ନହେଲେ ତ ଆମର ଉତ୍ଥପମ ନହଲେ ଆଉ ଗୋଟେ ଥିଲା କଣ? କଣ କହୁଥିଲେ ତାକୁ ମହେଶ୍ୱର ବଅଣ୍ଡା ବୋଲି କହୁଥିଲେ ସେଇଟା। ଆଉ ନହେଲେ ସେମି ମା କୋଉ ଦିନ ସୁଜି ଏମିତି ଦଅନ୍ତି। କିନ୍ତୁ ସବୁଥିରେ ସାମ୍ବର ଥାଏ।
ଆଚ୍ଛା ହଁ ମୁଁ ସେଇଟା ହିଁ କହିବା ପାଇଁ ଯାଉଥିଲି କି ତାଙ୍କର ସେପଟେ ଯେହେତୁ। ଅ ଇଟଲିି ହେଇଯାଉ କି ଆମର ଚକୁଳି ହେଇଯାଉ କି ଯାହାବି ସବୁ ଅନ୍ୟାନ୍ୟ ଯେ ତିକ ସବୁ ଜିନିଷ ଅଛି ଉପମା ହେଇଯାଉ। ଉ ସବୁ ସହିତ ଚଟଣିଟା କମ୍ପଲସରି ତମକୁ ଖାଇବା ପାଇଁ ବାଧ୍ୟ।
ହଁ। ସେଇଟା ଦଉଥିଲେ ତା ସହିତ ରସମ ବୋଲି ଗୋଟେ ଥିଲା ଆମର ତେନ୍ତୁଳିର ଯେ ଚାରୁ ପାଣି ଟାଇପର। କରନ୍ତି ସେଇଟା ରସମ ବୋଲି କୁହନ୍ତି ସେଇଟା ସେଇଟା ଆଉ ସାମ୍ବର ଏଇ ଦୁଇଟା ମାନେ ସବୁବେଳେ ଆସେ।
ହୁଁ ସାମ୍ବର ଆଉ ସେ ଯଉ ଖଟା ଯଉ କହିଲ ତମେ ସେଇ ଜିନିଷଟା ଖାଇବା ପାଇଁ ତାଙ୍କର ସେଇଠି ସମ ତେ ମାନେ ବ୍ୟାକୁୁଳ ହୁଅନ୍ତି ସେଇଟା ଖାଇବା ପାଇଁ ନା ତାଙ୍କର ଖଟା ସବୁ ଉଁ ସବୁ ଖାଦ୍ୟରେ ଖ ଖଟା ନିହାତି କମ୍ପଲସରି ଥିବ ହିଁ ଥିବ।
ସେୟା ପରା ସବୁ ଜିନିଷ ତାଙ୍କର ଖଟା ନହେଲେ ତ ବହୁତ ରାଗ ଥାଉଚିବି। ବହୁତ ସାରା ଜିନିଷ ରାଗ ଥାଏ।
ଆଚ୍ଛ ତମେ ଯୋଉ। ଯାଇଥିଲ ସେଠି ଦିନ କରିଲ ଆଉ ସେଠି କେତେ କଣ ଖର୍ଚ୍ଚ ତୁମର ହେଇଗଲା ସବୁ?
ସେଇଠି କିଛି ନନ ନେଳୁ ମୋର ହେଇଗଲା ତେଇଶ ହଜାର ପାଖାପାଖି। କାହିଁକି ନା ବାହାରେ ଥିଲି। ହଁ ବାହାରେ ଥିଲି ତା ସହିତ ମୁଁ ବୁଲାବୁଲି ବି କରିସାରିଲି ମାନେ ବହୁତ ସାରା। ଜାଗା ବୁଲିକି ଆସିଲି ଆମର। ଆର୍ କେ ବିଚ୍ ବିଚ୍ ଗୁଡାକ ବହୁତ ସାରା ଅଛି ଆର୍ କେ ବିଚ୍ ଦେଖିଛି। ତା ସହିତ ଆପିକୋଣ୍ଡା ବିଚ୍, ୟାରଡା ବିଚ୍ ତାପରେ ଆମର ଋଷିକୋଣ୍ଡା। ସେଇଠି ଗୋଟେ ଟି ଟି ଡ଼ି ଟେମ୍ପୁଲ ବୋଲି ଗୋଟେ ଥିଲା ମନ୍ଦିରଟେ ମାନେ ଆମର। ତିରୁପତି ଯେମିତି ବାଲାଜୀ ନାହାନ୍ତି କି ହଁ ସେମିତିକାର ତି-ତିରୁପତି ବୋଲି କୁହନ୍ତି ସେଟାକୁ ସେ ଋଷିକୋଣ୍ଡା ପାହାଡ ଉପରେ ଅଛି ମାନେ। ବହୁତ ବଢିଆ ତାର ଦୃଶ୍ୟ ଦେଖିବାକୁ ପାହାଡକୁ ମାନେ ସମୁଦ୍ର ଲାଗିଲା ପରି ଲାଗିବ। ମାନେ ଦୃଶ୍ୟ ଦେଖିବାକୁ ବହୁତ ଭଲ ଲାଗିବ ଆଉ ସେଠି ନା କଣ ଶନିବାର ଶନିବାର ନ ତିରୁପତିରୁୁ ସିଧା ଲଡୁ ଆସେ ତିରୁପତିରୁ।
ଆଚ୍ଛା ଆଉ ବନ୍ଧୁ। ମୁଁ କଣ କହୁଥିଲି ନା ତମେ ତ ସେଠି ସବୁ ଜାଗା ଜାଗା ବିଷୟରେ ସବୁ ଜାଣିଛ। ମୁଁ କେବେ ସେଠିକି ଯଦି ଗଲି ତମ ସହିତ ନିହାତି କଣ୍ଟାକ୍ଟ କରିବି ଆଉ ତମେ ମତେ ବ ଵତେଇବ ସେଠିକାର ସବୁ ବୁଲାବୁଲି ତୀର୍ଥସ୍ଥଳୀ କେଉଠି କଣ ଅଛି।
ହଁ ହଁ ନିଶ୍ଚୟ ବହୁତ ମାନେ ବୁଲାବୁଲି କରିସାରିଛି ସେଠାକର। ଜାଗା ଗୁଡାକ। ଆହୁରି କଣ ମାନେ ମତେ ଦେଖିବାକୁ ଗଲେ ତେଲୁଗୁ ମଧ୍ୟ ଆସୁଛି ଭାଷା ଯାଦ୍ଵାରା। ମୁଁ ମାନେ ବହୁତ ଶାନ୍ତିରେ ମାନେ ବୁଲି ପାରିଲି ସବୁ ଗୁଡାକ।
ଆଚ୍ଛା ଆଉ ତାହେଲେ ଏବେ ତମେ କରୁଛ। କଣ ଇଣ୍ଟର୍ନସିପ୍ ତ କରିସାରିଛ ତମେ ଏବେ ତମେ କରୁଛ କଣ?
ଏବେ ସରିଲା ଏବେ ମୋର କଲେଜ ମଧ୍ୟ ଆରମ୍ଭ ହବାକୁ ଯାଉଛି କ୍ଲାସେସ୍ ଗୁଡାକ।
ଆଚ୍ଛା ତମେ ଏଇନା ପଢ଼ାପଢ଼ି କଣ କରୁଛ କହିଲ?
ପଢାପଢି ଏବେ ଚାଲିଛି ମୋର ଶେଷ ବର୍ଷ ହେଲାଣି ତ। ସେଥିପାଇଁ ମୁଁ ଏବେ ଆ ଟିଟ୍ୟୁଡ୍ ରିଜନିଙ୍ଗ୍ ଏଗୁଡ଼ାକ ଅଭ୍ୟାସ କରିବାରେ ଚାଲିଛି ମୋର। କାମ ଆଉ କୋଡିଙ୍ଗ୍ ଡି ଏସ୍ ଏ ଗୁଡାକ କରିବା କରିବାକୁ ପଡୁଛି।
ତାହେନେ ତମର କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚ ନା।
ହଁ। ତେଣୁ ଏ ସବୁ କରିବାକୁ ପୁଡଛି ମୋତେ
ଉଁ ହୁଁ
ଶେଷ ବର୍ଷ ହେଲାଣି ଏବେ ଯଦି କିଛି ନ କରିବ ତାହେଲେ କିଛି ହବନି ଆଉ
ଆଉ ତମେ ଯୋଉ ସେଠି ଯାଇଥିଲ ବିଶାଖାପାଟ୍ନା ସେଠି କେତେ ମାସ ରହିକି ଆସିଲ
ସେଠାରେ ପାଖାପାଖି ମୁଁ ରହିଲି ମାସଟି ରହିଲି ମାସେ ଦୁଇ ଦିନ ତିନି ଦିନ ରହିଥିଲି
ଆଉ ସେଠି ତମକୁ ଗାଡ଼ି ବାଡ଼ି ବିଷୟରେ କିଛି ଜଣାଥିବ କି ସେଠି ଗାଡ଼ି ଭଡ଼ାରେ ଏକ ଏକା କିଛି ମିଳେ ନା
ହଁ ଗାଡି ଭଡା ମାନେ ନାଇ ନାଇଁ ସେଇଠି କଣ ନା ଗାଡି ଭଡା ଅଛି ପାଁଶହ ଟଙ୍କା ଗାଡି ଭଡା ମାନେ ତମକୁ ଗୋଟେ ଗାଡି ଦେବେ ପାଞ୍ଚଶହ ଟଙ୍କା ଦେଲେ ଗାଡି ଦେଇଦେବେ ତା ସହିତ ପେଟ୍ରୋଲ ଖର୍ଚ୍ଚ ଯାହା ଥିବ ସେଇଟା ତମର
ଓହୋ ସେମାନେ ତମକୁ ଗାଡି
ହ
ଆଚ୍ଛା ତମକୁ ଗାଡ଼ି ସେମାନେ ଦେଇଦେବେ ତାଙ୍କ ତରଫରୁ ତମେ ତାଙ୍କୁ ପାଞ୍ଚ ଟଙ୍କା ଦବ ତମେ ଗୋଟ ଗୋଟେ ଦିନ୍ ପାଇଁ ଦେବେ ନା କେତେ ଦିନ ପାଇଁ
ହଁ ହଁ ଗୋଟେ ଦିନ୍ ପାଇଁ ଚବିଶ ଘଣ୍ଟା ପାଇଁ ପାଞ୍ଚଶହ ଟଙ୍କା ଦେଲେ ଗୋଟେ ବାଇକ୍ ଗୋଟେ ମିଳିବ ବାଇକ୍ କିମ୍ବା ସ୍କୁଟି ତାକୁ ତମେ ପେ ପେଟ୍ରୋଲ ଭରିକି ଚଲେଇବ ଆଉ। ଯାହା ଖର୍ଚ୍ଚ ହବ ତମର।
ତମକୁ, ତମକୁ ଜଣାଅଛି କି ଆମ ଭୁବନେଶ୍ୱର କେ, କେହିଠି କଣ, କେମିତିକା ଗାଡ଼ି ଏକା ଭଡ଼ାରେ,
ହଁ। ଭୁବନେଶ୍ଵରରେ ତ କହିଲେ, ମୋର ଏତେ ଆ ଆଇଡିଆ ନାହିଁ। ଉପରେ କିନ୍ତୁ, ହୋ ଖୁଜିଲେ ମିଳିଯିବ। କିନ୍ତୁ ତମେ ଗୁ ଗୁଗଲ ମ୍ୟାପରେ ସର୍ଚ୍ଚ କଲେ ମଧ୍ୟ, ବହୁତ ସାରା ମାନେ ତମକୁ ସଜେସନରେ ଆସିବ। ଦେଖେଇବେ ସେଇଟି ଗୋଟେ ଗାଡି ମିଳିଯିବ ତମକୁ। ତାଙ୍କର ବି ଭୁବନେଶ୍ଵରରେ ବି ଏମିତି, ପାଞ୍ଚଶହ ଟଙ୍କା ଦେଲେ, ଚବିଶ ଘଣ୍ଟା ପାଇଁ ଗାଡି ଦିଅନ୍ତି। କିନ୍ତୁ, ଏବେ ତ ଯୋଉ ପେଟ୍ରୋଲ ଦାମ ବଢିଚି। ଆଉ ସେ ଗାଡି ଧରିକି ବୁଲିବା ଟା ସମ୍ଭବ ନାହିଁ। ଯଦି ଜଣେ ଦୁଇ ଜଣ ହେଲେ ଗାଡି ଠିକଠାକ୍। ଯଦି ତିନିରୁ, ଚାରି କିମ୍ବା ପାଞ୍ଚ ଜଣ ସାଙ୍ଗ ଅଛ, ତାହେଲେ ବସ୍, ଆମ ବସ୍ ର ମାନେ ବ୍ୟବସ୍ଥା ଅଛି। ତା ସହିତ ଓଲା, ଉବେର କରିକି ଯାଇପାରିବ ଆଉ। ଶାନ୍ତିରେ ବୁଲି ପାରିବ। ଓଲା ଉବର ବି ବହୁତ ମାନେ, ଚଳିବ ଦେଖିବାକୁ ଗଲେ, ଠିକଠାକ୍ ଥାଏ। ଓଲା, ଉବର ଟଙ୍କା ମଧ୍ୟ।
ଓଲା, ଉବେର ଟଙ୍କା ଟଙ୍କା ଭଲ। ଓଲା, ଉବେର, ଟଙ୍କା ଭଲ ରହୁଚି ଯେ କିନ୍ତୁ ଯେହେତୁ,
ଆମକୁ ଆମ କଥା ଟା ବୁଝି ପାରୁଥିବ। କି ଆମେ ଯେମିତି ବୁଲାବୁଲି କରୁ, କି ଏଇ ଜାଗାରୁ ସେ ଜାଗା ଖାଲି ନୁହେଁ। ତା ଭିତ ରେ ଗଳି ହେ, ତୁସେ ସେ ସେପୋ ହେଲା। ଆଉ ତାକୁ ଯେତିକ ପଇସା ଆମେ ଗୋଟେ ଦିନ୍ ଭିତରେ ଦବା। ସେଇ ଚବିଶ ଘଣ୍ଟା ଭିତରେ ଆମେ ଯଦି, ପାଞ୍ଚଶହ ଟଙ୍କା ଦେଇକିନା ଗୋଟ ଗାଡ଼ିଟେ ନବୁ ଆମେ ଯୁଆଡ଼େ ଇଛା, ସେ ଆମେ ପୁରା ଭୁବନେଶ୍ୱରଟାକୁ କୋଉଟା କେଉଠି ବୁଲିପାରିବ। ଧର ନନ୍ଦନକାନନ ଗଲୁ, କି ଆମର ଏକ୍ସପ୍ଲାନେଟ ମଲ୍ ଗଲୁ। କି ଆମର ଗୁଣ୍ଡିଚା ମନ୍ଦିର ହେଉ, ଯେଇଠି ପାରିବ, ସେଇଠିକି ଆମେ ଯାଇପାରିବୁ।
ହୁଁ, ହୁଁ ଏୟାବି ଠିକ୍ କଥା, କିନ୍ତୁ କଣ ମାନେ ବିଶାଖାପାଟଣମ ରେ ନା, ତାଙ୍କର ମାନେ ବସ୍ ପ୍ରୋଭାଇଡ୍ ଥାଉଚି କେମିତି ତାଙ୍କର ଶହେ ଟଙ୍କା ଦେଲେ ଚବିଶ ଘଣ୍ଟା ପାଇଁ ବସ୍ ପାସ ଗୋଟେ ମିଳୁଛି। ତମେ ଯେମିତି କହୁନ ଏଇ ଜାଗାରୁ, ଅନ୍ୟ ଜାଗାକୁ, ଅନ୍ୟ ଜାଗାରୁ, ଅନ୍ୟ ବୁ ମାନେ ଓଲା ଉପର ବି ଦରକାର ନଁ ଶଷୋହେ ଟଙ୍କାରେ ସାରା ଜାଗା ବୁଲି ପାରିବ ତମେ। ଯୋଉ ବି ବସ୍ ଚାହିଁବ ସେ ବସ ରେ ଚଢିପାରିବ। ମାନେ, ସେଇ ଜାଗାକୁ ଯାଉଥିବାର ଅଛି। ସେ ବସ୍ ଟା। ସେ ବସ ରେ ଚଢିବ, ସାନ୍ତିରେ ମାନେ ଶହେ ଟଙ୍କା। ହଁ ଗୋଟେ ଦିନ ପାଇଁ, ଚବିଶ ଘଣ୍ଟା ପାଇଁ। ଆଜି ମାନେ ସନ୍ଧ୍ୟା ଛଅଟାରେ ନେଲ ଗେ ମାନେ ବସ୍ ପାସ୍। କାଲି ସନ୍ଧ୍ୟା ଛଅଟା ଯାଏ ବୁଲି ପାରିବ ତମେ। ଶହେ ଟଙ୍କା ର। ସେ କାର୍ଡ ଦେଖିକି ତମେ ଯୋଉ ବି ବସ ରେ ବସି ପାରିବ।
କିସି ବସ୍ ଚଢି
କୋଉ ବସ୍? ଏସି ବସ୍। ନାଇଁ ତାଙ୍କର ତ ଏସି ବସ୍ କିଛି ନାହିଁ। ଏମତି, ଯେମିତି ଆମର ସାଧାରଣ ବସ୍ ଯା ଥାଏ। ସେମିତିକା ବସ୍ ତାଙ୍କର।
ହଉ, ହଉ। ଆଚ୍ଛା, ଆଚ୍ଛା।
ଆଉ ତ ଭୁବନେଶ୍ଵରରେ ତ ବହୁତ ସାରା। ଖୋଲୁଚି ତ କଲେଜ ପର ଦିନଠୁ। ବୁଧବାର ଦିନଠାରୁ।
ବୁଧବାରଠୁ ନା। ଆଠ ତାରିଖରୁ ଯୋଉ ଖୋଲିଗଲା କେତେଟାରୁ, କେତେଟା ହେବ କିଛି ତୁମକୁ ଖବର ଅଛି।
ଆମ, ଆମର ଶେଷ ବର୍ଷ ତ ଆମର ସକାଳ ଆଠଟା ଅଧେ, ମାନେ ଆଠଟା ପନ୍ଦରରେ ଆମର ବସ୍ ଆସେ ଷ୍ଟପ କୁ। ସେଠାରୁ କ୍ଲାସ୍ ଆରମ୍ଭ ହୁଏ, ନଅଟା ରେ। ନଅଟା ରୁ ସଂନ୍ଧ୍ୟା ପାଞ୍ଚଟା ଦସ୍ ଯାଏ।
ହୁ ଆମର ଆମର ତ ଆଚ୍ଛା ଆମର ତ ସକାଳେ ସାତ ଟା କତିରୁ କ୍ଲାସ୍ ଷ୍ଟାର୍ଟ ହେଇଯାଉଚି ତ ଆମକୁ ନିହାତି ଅ ଅଧଘଣ୍ଟେ ଘଣ୍ଟେ ପୂର୍ବରୁ ଯାଇକି କଲେଜ ପାଖରେ ପହଞ୍ଚିବାକୁ ପଡ଼ୁଚି। ସେ ବସ୍ ରେ ହଉ ସେ କିମ୍ବା ଚାଲିକି ଅଉ ଯେହେତୁ ଆମ ରୁମ୍ଠୁ କଲେଜ୍ଟି ଚାରି କିଲୋମିଟର୍ ରଉଚି ତ ଆମେ ବସ୍ ରେ ଯାଉ। ନ ନାଇଁ ଯଦି କେବେ ଆମେ ବସ୍ ମିସ୍ କରିଦଉ ତାନେ ଆମକୁ ଚାଲିକି ଯିବାକୁ ପଡ଼ିବ।
କୋଡ଼ା ଏବେ ଯୋଉଟା ରଉଚ ସେ ସେଠି ଟିସି ପାଇଁ।
ଆଜ୍ଞା! ଆଜ୍ଞା! ଏଇଟି ରଉଚୁ କଲେଜ୍ ରୁ ଯୋଉ ବୋସ୍ଟା ଥାଏ ସେଟା ଦୁଇଥର ମାତ୍ର ଯାଏ ହେଲା ତ ଦୁଇ ଥରକୁ ମଧ୍ୟରୁ ଯଦି ଆମେ ଗୋଟେ ଥର ମିସ୍ କରିଦେଲୁ ତାହେଲେ ହଉଚି ଆଉ ଚାଲିକି ଯିବାକୁ ପଡ଼ିବ ନହେନେ ଅଲା ଉବେଡ଼ କରି
ଅଁ ଏଇଡ଼ାତ ଠିକ୍ ଅଛି କଲେଜ୍ ନିଜେ ଗୋଟେ ବସ୍ ପ୍ରୋଭାଇଡ୍ କରୁଛି ତାହେଲେ। ଦଉଚି।
ଆଁ କଲେଜ କଲେଜ୍ ନିଜେ ତରଫରୁ ଦୁଇଟା ବସ୍ ଦେଇଚି ହେଲା ଦୁଇଥର ସେଟା ଯିବ ଦୁଇଥର ଆସିବ। ଆମେଥର ସକାଳେ ତ୍ରା ରୁଷ୍ଟା ପୁର୍ଯ୍ୟନ୍ତ ରଉଚି ତ ଆ ସାମୁ କଲେଜ୍ ଏଇ ନିଜ କଲେଜରୁ ହିଁ ବସ୍ ସା ଟା ଦିଟା ବସ୍ ଚାଲ୍ଚି ଆମର ଏଠୁ ହଷ୍ଟେଲ ରୁ ନବା
ଅହ। ଆଃ ବଢି଼ଆ ତାହେଲେ।
ଯେମ୍ତି ତମେ କହିଅ କି ତମେ ଯୋଉ ଯାଇଥିଲ ଏନଟେନ୍ସ୍ କରିଆ ପାଇଁ ବିଶାଖାପାଟ୍ଣା ସେଟି ତମର ତିରିଶ୍ ହଜାର୍ ପାଖାପେଖି ଖର୍ଚ୍ଚ ହେଇଗଲା। ସେମ୍ତିକା ଆମର ଏଠିକି ପାଞ୍ଚ୍ ଦିନ୍ ବି ହେଇନାଇ। ଆମର ବି ସେମ୍ତି ସାତ ଆଠ ହଜାର୍ କି ଦଶ ହଜାର୍ ପାଖାପେଖି ଖର୍ଚ୍ଚ ହେଇଗଲାଣି ଆଉରି ଆଗକୁ ଆଉରି ପଚିଶ୍ ଦିନ୍ ଆମ୍ କୁ ପୁଣି ରହିବାର୍ ଅଛି ଦେଖାଯାଉ କେତେ କଣ ଖର୍ଚ୍ଚ ହେଉଚି।
ବହୁତ୍ ମାନେ ବାହାରେ ରଉଚ କଏ ଲେ ଖର୍ଚ୍ଚ ହିଁ ହୁଁଆ ହେବା ଟା ହବ ଖର୍ଚ୍ଚ। ଆଉରି ବୁଲାବୁଲି କରୁଚ କଲେ ଅ ଧିକ ଇଁ ହବ ଏ ସପିଙ୍ଗ୍ ମଲ୍ ଗଲ କି ନଏଲ୍ ବାହାରକୁ ଗଲ ଖାଇଆଦେଲ କଣ ହେଲେ ଖର୍ ଚେଇଁ ପଡ଼ିଯିବ।
ଆଚ୍ଛା ଇ ଯୋଉ ଆମେ ଯୋଉ ତମେ ଯୋଉ ଇଣ୍ଟନ୍ସିପ୍ଟା କରିସାରିଛ। ସେ ଡିଲ୍ ଇ ଇଣ୍ଟେନସିଭ୍ କରିବାର କିଛି ଆଗକୁ ଆମକୁ ହେଲ୍ପ ମିଳିବ ନା ଆମେ ଖାଲି ଖାତ୍ ବାଧ୍ୟରେ ହି ଏତେ ସବୁ ପଇସା ସାରିକିନା ବାହାରକୁ ଯାଇକି ଇଣ୍ଟନ୍ସିପ୍ କରଚୁ।
ଇଣ୍ଟନ୍ସିପ୍ କରିବାଟା ନାଁ କଣ ମାନେ ଏଇଟା ଗୋଟେ ମାନେ ଆମର କାରାଖାନା କମ୍ପାନୀ ଗୁଡ଼ାକର। ଏକ୍ଚୁଆଲି ତାଙ୍କର କଉଁ ମାନେ କୌଶଳ ଜ୍ଞାନ କୌଶଳ ଉପରେ କାର୍ଯ୍ୟ ହଉଚି। ସେସବୁ ତମେ ଶିଖି ପାରିବ ମାନେ ଆଗରୁ ତମକୁ ଇଣ୍ଡେଷ୍ଟ୍ରି ରେଡି ମାନେ କରୁଚନ୍ତି ଏଥିପାଇଁ କଇକି ଏଗୁଡ଼ାକ ଇଣ୍ଟେନ୍ସିପ୍ ଏଗୁଡ଼ାକ କରିବା ପାଇଁ କଉଛନ୍ତି ଯାହାଦ୍ଵାରା କଣ ହବ ନା ଯେବେ ତମେ ପ୍ଲେସ୍ମେଣ୍ଟ ରେ ବସିବ ତମର୍ ରେଯିମ ଦେଖିକି ତାଙ୍କୁ ମାନେ ଗୋଟେ ଭଲ ଇମ୍ପ୍ରେସନ୍ ଆସିବ ହଁ ତମର ଗୋଟେ ଏକ୍ସପ୍ରେନ୍ସ୍ ଅନୁଭୂତି ଗୋଟେ ଅଛି କମ୍ପାନୀରେ କାମ କରିବାର। କିମ୍ବା କୌଣସି ମେସିନ୍ କୁ ଅପ୍ରେଟ୍ କରିବାର ଭଲ୍ସେ ଜାଣିଛ। ଏସବୁ ଉପରେ ତମର ଜ୍ଞାନ ଅଛି ବୋଲି ଦେଖିକି ତାଙ୍କେ ତମକୁ ଧରିକି ଯିବେ।
ଆଚ୍ଛା ତାହେଲେ ଏଇ ଯୋଉ ସା ଉଁ ଆମ୍ କୁ ଗୋଟେ ଇଣ୍ଟନ୍ସିପ୍ ସର୍ଲା ପରେ ଯେଉଁ ସାର୍ଟିଫିକେଟ୍ଟା ମିଳିବ ସେଇଟା ଆମେ ଆମ ନିଜ୍ ରିଜ୍ୟୁମେରର। ମିଶେଇ ଦେଇକିନା ଯଦି ଆମେ କେଇ କେମ୍ପସ୍ କିମ୍ବା କେଇ କମ୍ପାନୀକୁ ଯାଇକି ଇଣ୍ଟର୍ବ୍ୟୁ ଦବା ପାଇଁ ଯିବୁ ସେଇଥିରୁ ସେମାନେ ଦେଖ ଖିକିନା ଆମ୍ କୁ ଟିକେ ଅ ମାନେ ଆମ୍ କୁ ନବା ପାଇଁ ଇଚ୍ଛୁକ ହେବେ ସେମାନେ।
ହାଁ ହାଁ ହଁ ନିଶ୍ଚୟ ଠିକ୍ କହିଚ।
ଆଚ୍ଛା
ଆଉ ସବୁ କଣ। ହ୍ୟାଲୋ
ହ୍ୟାଲୋ ବନ୍ଧୁ ମୁଁ ଟିକେ ପରେ କଥା ହଉଛି ମୋର ଟିକେ କଣ ଆସିଲାଣି
ହଁ ହଉ ହଉ ଠିକ ଅଛି